କୁହନ୍ତୁ ଭାଇ।
ଶୁଭ ସନ୍ଧ୍ୟା ଭାଇ ଜୟ ଜଗନ୍ନାଥ।
ଶୁଭ ସନ୍ଧ୍ୟା ଜୟ ଜଗନ୍ନାଥ ଭାଇ।
ଆଉ ମୁଁ କହୁଥିଲି ଭାଇଙ୍କ କଥା ଏନ୍ତି ମନେ ପଡିଗଲା ତ ମୁଁ ସେଥିଲାଗି କଲ୍ କରିଦେଲି। ମୁଁ ଏଠି କଣ କି ଆପଣ ଆମେ ଗୋଟା ଜାଗାକୁ ବୁଲିବାକୁ ଯାଇଥିଲୁ ଏବେ ବୁଝୁଛନ୍ତି ଏଇ ଯୋଉ ଭୁଷୁଣ୍ଡୁପୁର ପାର୍କ ଜାଣି
ହଁ ହୁଁ ହୁଁ ମୁଁ ସେଟା ଅତି ପସନ୍ଦରିକା ହୁଁ
ଆ ସେଠି ଯେତଳେ , ଆମେ ଯାଇଥିଲୁ ସେ ଭାଇଙ୍କ ସହିତ ଯେତେବେଳେ ଆମେ ଆପଣଙ୍କ ସହିତ ଯେତେବେଳେ ଯାଇଥିଲେ ସେ ତ ବୋଟିଂ ଥିଲା। ତ ଆମେ ବୋଟିଙ୍ଗ ବି କରିଥିଲେ ମନେ ଅଛି ବହୁତ ପାଣି ରେ।
ହ ହ
ମନେ ଅଛି ତ ତ ସେଠି କଣ କି ହଁ ବୋଟିଂଟା ଯୋଉ କରିଥିଲି ଏଥରକ ମୁଁ ଯେତେବେଳେ ଯାଇଥିଲି ମୁଁ ଯେତେବେଳେ ଆପଣଙ୍କୁ ପାଇଲିନି ଆପଣ ନଥିଲେ କି ବୋଟିଂବି ନଥିଲା କାହିଁକିନା ଏବେ କଣ କି ଖରା ଦିନ ଟିକେ ହେଇଯାଇଥିଲା ତ, ଏଇ ଅଳ୍ପ ଦିନ ପୂର୍ବରୁ ଯାଇଥିଲୁ, ଖରାଦିନ ଥିଲା ତ ସେଠି ଟୋଟାଲ ପାଣି ନାଇ ପୁରା ଶୁଖିଲା ଠା ଠା ବୁଝିଲେ। ଶୁଖିଲା ଠା ଠା ଯୋଉ ହେଇଥିଲା, ତ ଆପଣଙ୍କୁ କେମିତି ପାଣି ନଥିଲା ତ ଆପଣଙ୍କୁ କେମିତି ସେଥିଲାଗି ଆପଣଙ୍କ କଥା ଟିକେ ମନେ ପଡିଲା ମୁଁ କହିଲି ଭାଇ ତ, ଆସିନଥିଲା ଆମେ ବୋଟିଂ କରୁଥିଲୁ ଭାଇନାହାନ୍ତି ଆମ ବୋଟିଂ ବି ନାହିଁ। ତାପରେ ଆମେ ସେଠି ବୁଲାବୁଲି କଲୁ ଗୁପଚୁପ ଟିକେ ଖାଇଲୁ ସେ, ମାନେ ତାପରେ ସେଠୁ ଏମତି କଣ ହେଲା କହିଲେ ଟିକେ ବୁଲାବୁଲି କରିକି ସେଠୁ ଗଛ ପଛ ଦେଖା ଦେଖି, କଲୁ ହଁ ଆପଣ ବଗିଚାରେ ବୁଲେଇଲେ ଆପଣ ଜାଣିଲେ ଆପଣ ଜାଣିଛନ୍ତି ସବୁ ନାଇଁ କି।
ଆ ଆମର ଅଛନ୍ତି ଲୋକ ଅଛନ୍ତି ଲୋକ ଅଛନ୍ତି ମତେ ସବୁ କଥା କହୁଛନ୍ତି ବୁଝିଲେ।
ଓ ଲୋକ ଅଛନ୍ତି ଆପଣ କଣ ମୋ ପଛରେ କିଛି ସ୍ପାଏ ଫାଏ ଲଗେଇଛନ୍ତି ନା, କଣ ଯେମିତି ମାନେ ସବୁ କଥା ମୋର ଜଣେଇବି ମୁଁ କଣଟା କଲି କଣଟା ନାହିଁ। ଯାସୁସ ଲଗେଇଛନ୍ତି ବୋଧେ ନାଇଁ ଆପଣଙ୍କର କଣ ଯାସୁସ ଲଗେଇଲେ ଆପଣ, କଣ ମାନେ ତାଙ୍କୁ ମିଳିବ କଣ ଲାଭ କଣ ଆପଣଙ୍କୁ ଯାସୁସ ମୋ ପଛରେ ଲଗେଇକି।
କିଏ କିଏ ମତେ କଣ ମିଛ କଥା କହୁଛି କଣ ମାନେ ଗୋଟେ, ବିଶ୍ଵାସ କରିବି କାହା ଉପରେ ଖାଆ ନାହିଁ ମୁଁ ତାଙ୍କ ଲୋକ ଲଗେଇଥାଏ ସବୁଆଡେ।
ଆପଣଙ୍କ କଥିରେ କଣ ଏତେ ଏତେ ଫାଲତୁ ପଇସା ଫାଲତୁ ଟାଇମ ଅଛି ଯେ, ମାନେ ଗୋଟେ ଗୋଟେ ଲୋକ ପଛରେ ଗୋଟେ ଯାସୁସ ଲଗେଇଛନ୍ତି ଯଉଥିରେ ଏତେ ପଇସା ଖର୍ଚ୍ଚ କରିଛନ୍ତି ଏତେ, ଫାଲତୁ ଟାଇମ ଅଛି ଏଇ କଥା ଶୁଣିବାକୁ ଯିଏ କିଏ ମିଛ କହିବ କି ସତ କହିବ କି ଇଏ କରିଵ ଆପଣ କଣ,
ମୋର ପଇସା ମୋ ଆଗରେ ମୂଲ୍ୟ ମୋ ଆଗରେ କିଛି ନୁହଁ ବୁଝିଲେ। ମୁଁ ହୋଉଛି ଲୋକଙ୍କୁ ଜାଣିବା ପାଇଁ ମୁଁ ପଇସା ବି ଖର୍ଚ୍ଚ କରିଦିଏ ମୋର ସେମିତି କିଛି ନଥାଏ ସେଥିପାଇଁ ହଁ
ଆଜ୍ଞା ବୁଝିଲି ତାପରେ ଆମେ ଯେତେବେଳେ ଭୁଷୁଣପୁର ପାର୍କ ରୁ ବୁଲିକି ଆସିଲୁ ତାପରେ ଆସିଲା ପରେ ମହାବିନାୟକ ଟେ ମନ୍ଦିରକୁ ଗଲୁ ମହାବିନାୟକ ମନ୍ଦିରରେ ସେତେବେଳେ ପହଡ ପଡିଥିଲା ପହଡ ପଢି ସାରିବା ପରେ ଆମେ କିଛି ସମୟ ସେଠି ଅପେକ୍ଷା କଲୁ ଅପେକ୍ଷା କଲା ପରେ ତାପରେ ସେ ପହଡଟେ ଖୋଲିଲା ପହଡଟେ ଖୋଲିଲା ପରେ ଆମେ ସନ୍ଧ୍ୟା ବେଳ ଟା ସମୟରେ ଯାଇଥିଲୁ ତ ସନ୍ଧ୍ୟା ବେଳ ସମୟରେ ଯାଇଥିଲୁ ତ ପହଡ ଖୋଲିଲା ପରେ ସେଠି ଠାକୁରଙ୍କର ବହୁତ ପ୍ରକାରର ମାନେ ସନ୍ଧ୍ୟା ବେଳ ର ଗୋଟେ ଭଜନ ହୁଏ ସନ୍ଧ୍ୟା ବେଳେ ଭଜନ କୀର୍ତ୍ତନ ହୁଏ ତ ଭଜନ କୀର୍ତ୍ତନ ହେଲା ସେଠି ବହୁତ ଆମକୁ ଭଲ ଲାଗିଥିଲା ସେ ଭଜନ କୀର୍ତନ କୀର୍ତନ ସାରିକି ଆମେ ଉପରକୁ ଗୋଟେ ଗୋଟେ ଚଣ୍ଡି ମନ୍ଦିର ଅଛନ୍ତି ତ ଆମେ ସେ ପାହାଡରେ ଯାଇକି ଗାଡି ଚଲେଇ ଚଲେଇ ପାହାଡରେ ଉପରକୁ ଗଲୁ ଉପରକୁ ଗଲା ପରେ ସନ୍ଧ୍ୟା ତ ହେଇଯାଇଥିଲା ସନ୍ଧ୍ୟା ତ ଯାଇଥିଲା ପାହାଡ ଉପରକୁ ଗଲା ପରେ ତଳର ସୌନ୍ଦର୍ଯ୍ୟ ଯୋଉ ଦେଖିଲୁ ଲାଇଟ ସୌନ୍ଦର୍ଯ୍ୟ ଇଏ ସିଏ ଏମିତି ଲାଗିଲା ଆପଣ କହିବାର କଥା ନାଇଁ ବୁଝୁଛନ୍ତି ତାପରେ ସେଇଟା ସରିଲା ପରେ ସେଠି କିଛି ସମୟ ବୁଲାବୁଲି କରି ସେଠି ଦର୍ଶନ କରିକି ଗୋଟେ ବାବାଙ୍କୁ ସେଠି ପଚାରିଲୁ ଯେ ବାବା ଆପଣ ଯୋଉ ଏଠି ରାତିରେ ରହୁଛନ୍ତି କଣ ପାହାଡ ଉପରେ? ସେ ବାବା କହିଲେ ହଁ ମୁଁ ଏଇଠି ରହିଯାଏ ନହେଲେ କେତେବେଳେ କେମିତି ଯାଏ ଘରକୁ। ସେମିତି କିଛି ନାହିଁ ମୁଁ କହିଲି ବାବା ଆଉ ଆପଣଙ୍କୁ କଣ ଡରମାଡ଼େ ନା ଆପଣ ଏକାଠିଆ ପାହାଡ ଉପରେ ରୁହନ୍ତି। ନା ନାହିଁ ଦେଖନ୍ତୁ ଡର କଣ ମାଡିବ ଠାକୁର ତ ଆମର ସାଙ୍ଗରେ ଅଛନ୍ତି ନା। ତ ଡର କେମିତି ଲାଗିବ। ତ ଏଇ କଥା ଯେତେବେଳେ ସିଏ କହିଲେ ଆମକୁ ବି ବହୁତ ଖୁସି ଲାଗିଲା ଯେ ଏମିତି ତି ବି ଲୋକ ଅଛନ୍ତି। ଯିଏ ଏବେ ବି ଠାକୁରଙ୍କ ସହିତ ପୁରା ଅଛନ୍ତି ଜଡିତ ଅଛନ୍ତି ଯେ ଠାକୁରଙ୍କ ଉପରେ ଏତେ ବିଶ୍ଵାସ ଅଛି ଯେ ମୁଁ ତ ଅଛି ଠାକୁର ତ ମୋର ଅଛନ୍ତି ତ ମୋର କଣ ହବ। ତ ଏତେ ଖୁସି ହେଲା ପରେ ତାପରେ ଆମେ ଠାକୁରଙ୍କୁ ଦର୍ଶନ କରି ନମସ୍କାର ହେଇ ତଳକୁ ଆସିଲୁ। ତଳକୁ ଆସିଲା ପରେ ସେଠୁ ତାପରେ ସେଠି ବି ଆପଣଙ୍କ କଥା ମନେ ପଇଲା। କାହିଁକିନା ଆପଣ ଥରେ ଆମ ସହିତ ଯୋଉ ମହାବିନାୟକ ଯାଇଥିଲେ। ଆପଣ ତଳକୁ ଆସିଲା ପରେ ଆପଣଙ୍କୁ ମାଙ୍କଡ ଗୋଡେଇଲା କାହିଁକି ନା ଆପଣ ଟିକେ କଣ କି କଳା ମଣିଷ। ତାପରେ ଚଷମା ଫଷମା ପିନ୍ଧନ୍ତି ଆପଣଙ୍କ ଚାଲି ଚଳନ ଦେ ଦେଖିକି ମାଙ୍କଡ ଆମକୁ ଗୋଡେଇଥିଲା ଆପଣଙ୍କର ମନେ ଅଛି ନା ନାହିଁ? ହ୍ୟାଲୋ ଆଜ୍ଞା।
ଚଣ୍ଡି ମନ୍ଦିର ଟା ଆଗକୁ ରହିଲା କ ପଛୁକୁ ମାନେ ପଛୁକୁ କହିବାକୁ ଗଲେ। ସେଟା ରହୁଛି ଅଲଗା।
ହଁ ସେଇଟା ଶିଖର ଚଣ୍ଡୀ କୁହନ୍ତି ସେଇଟା ଗୋଟେ ସେଇଟା ଗୋଟେ କୁହନ୍ତି ସେଇଟା କି ମନ୍ଦିର ତାର ନାଁ ମନେ ନାଇଁ। କିନ୍ତୁ ମୁଁ ସେଇ କୁହନ୍ତି କି ଚଣ୍ଡି ଗୋଟେ ଅଛନ୍ତି ବୁଝିଲେ।
ଗନ୍ଧ କି କଣ ସେ ଠାକୁର ମନେପଡୁନି। କିଏ ଗୋଟେ ଆଜି କିଏ ଜଣେ କହୁ।
ଶିକ୍ଷକ ଏଠି ଆପଣ କଣ ଏଠି ଆପଣ କଣ ଶିକ୍ଷକ ଏଠି କରେକ୍ସନ କରୁଛନ୍ତି। ଏଇଟା ମୁଁ ଭୁଲ୍ ଦେଲି ସେଇଟା ମୁଁ ଠିକ୍ କଲି ସେଇଟା ମୁଁ ଭୁଲ୍ କଲି ଆପଣ କଣ ଶିକ୍ଷକ? ଆପଣଙ୍କୁ ମୁଁ ଗୋଟେ କଥା କହୁଥିଲି ଯଦି ସେଥିରେ କିଛି ଭୁଲ୍ ହେଇଯାଇଥିବ ହେଇଯାଇଥିବ। ତ ଆପଣ କଣ ଶିକ୍ଷକ ପାଇଆ କହୁଛନ୍ତି ନାଇଁ ଏଠି ଏଇଟା ଭୁଲ ଥିଲା ସେଠି ସେ ନାମଟା ଭୁଲ ଥିଲା। ଏଇ କଥା କହୁଛନ୍ତି ମୁଁ କଣ କହିବି ଆପଣଙ୍କୁ ହୋଉ ଛାଡନ୍ତୁ ସେ କଥା। ହଁ କୁହନ୍ତୁ ଆପଣ ଯୋଉ ମହାବିନାକ ଯାଇଥିଲେ କି କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ଯଦି କୁହନ୍ତୁ ଆପଣ କହିବେ ନି ନା ମୁଁ କହିବି।
ନା ନା ମୁଁ କହୁଛି ଶୁଣନ୍ତୁ ମୋର ହୋଉଚି ସନ୍ ସେଟା ବୁଝିଲେ। ମୁଁ ଯେହେତୁ ଭୁବନେଶ୍ୱର ତିନି ବର୍ଷ ରହିଛି। ମୁଁ ଲିଙ୍ଗରାଜ ମନ୍ଦିରକୁ ଯାଏ।
ଯ ଲିଙ୍ଗରାଜ ମନ୍ଦିର ଟା କୋଉଠି ସେ ଲୋକେସନ୍ ଟା ଟିକେ କୁହନ୍ତୁ?
ଦେଖନ୍ତୁ ମୁଁ କଳ୍ପନାରେ ରହୁଥିଲି।
ରବି ଟସ୍‌
ଦେଖନ୍ତୁ। ଆ ଭୁବନେଶ୍ଵର ରେ ତ ଲିଙ୍ଗରାଜ ମନ୍ଦିର ପ୍ରସି
କ ନା ବର। ଓ ଭୁବନେଶ୍ଵର ରେ ହଁ ହଁ ମୁଁ ଭୁବନେଶ୍ଵର ଜାଣିଛି ଭୁବନେଶ୍ଵର ଜାଣିଚି।
ସେଠୁ ଗୋଟେ ପାଖରେ ଅଛି ଜେଗା ନାଁ ଟା। ବୁଝିପାରିଲୁ ତା ନା ହଉଛି ରବି ତଗି ଅଛି ସେ ଭୁବନେଶ୍ଵର ଗୋଟେ ଜାଗା ସେଉଠୁ ବା ବଙ୍କିବେ ବା ମାନେ ଡାଆଁ କୁ ବଙ୍କିବେ ଗୋଟେ ଅଛି। ସେଇଠୁ ଙ୍କେଇ ଯିବେ ସେଇଠୁ ରବି ଡାକିବେ ଗୋଟାଏ କିଲୋମିଟର ଖାଲି ନା ବା ଡାକୁ ଡାଙ୍କୁ ବଙ୍କିବେ ହେଲା ଡାଙ୍ଗ ବଙ୍କି ଯିବେ। ତାପରେ ସେ ବାଟରେ ପଡିବ ଡାଙ୍କୁ, ଡାଙ୍କୁ ପୁରା ସିଧା ବାଟ ପଡିଥିବ। ତାପରେ ବାଁଙ୍କୁ ବଙ୍କି ବେ ବୁଝିପାରିଲେ, ତାପରେ ବାଙ୍କୁ ବଙ୍କିଲେ ପଡିଯିବ ଆଉ ବିନ୍ଦୁ ବିନ୍ଦୁ ସାଗର ଅଛି ସେଠି ରହିବ। ସେ ପୋଖରୀ ଟାଇପ ର ତାପରେ ଆସିବ ବିମ୍ବି ସାଗର ନାଁ ବିନ୍ଦୁ ସାଗର।
ବିନ୍ଦୁ ସାଗର ନା ବିମ୍ବି ସାଗର କଣ ତା ନାଁ ଟା କୁହନ୍ତି ମୁଁ ବି ଜାଣିନି,
ବିନ୍ଦୁସାଗର ବା, ହୁଁ ସେଇଟା କୁହାଯାଏ। ସେଠି ତାପରେ ଲିଙ୍ଗରାଜ ଦର୍ଶନ ଆମେ କରୁ। ଆଉଟା ଆଶ୍ଚର୍ଯ୍ୟ କଥା କି ଯେ ମୁଁ ଥରେ ଯାଇଥିଲି ଜାଗରରେ ଲିଙ୍ଗରାଜ ମନ୍ଦିର ମାନେ ଏଇ ଲୋକ ଏ ଧାଡି ଲଗେଇଥାନ୍ତି ଯେ, ଲିଙ୍ଗରାଜ ମନ୍ଦିର ଭିତରକୁ ପଶିବା ପକ୍ଷରେ ସମ୍ଭବ କର ନଥିଲା। ସେଥିପାଇଁ ଆମେ ବାହାରେ ଠାକୁର ମାନଙ୍କୁ ଦ ଦର୍ଶନ କରି ଆଉକୁ ଦୁଇରୁ ତିନିଟା ଫଟୋ ଉଠେଇ ଆମେ ସେଠି କୌଣସି ଗୋଟେ ଗୋଟେ ଜାଗାରେ ଖାଦ୍ୟ ଆମେ ଖାଇଲୁ। ଯାହା ଫଳରେ ଗୋଟେ ସିଙ୍ଗେଡା ଦୋକାନୁ ଗଲୁ। ମାନେ ଖାଇ ସେଇଟା ବହୁତ ଭଲ ଥିଲା। ତାପରେ ସେଠି ଖାଇ ତାପରେ ଅଲଗା ଗୋଟେ ଠାକୁର ଥିଲା। ଥିଲା ଜାଗା ଯାଇଥିଲୁ। ସେଠି ଫଟୋ ହରିକା ଉଠେଇ ତାପରେ ଫେରିଲା ବେଳେ ଆମେ ଲାଗୁଛି ଆମେ ଗୋଟେ ତା ଖାଦ୍ୟ ନେଇକି ଆମେ ଆସିଲୁ।
ଓହୋ ହୋ ବୁଝିଲି ଆପଣ ତାହେଲେ ଭଲ କଟିଛି ନାଇଁ ଲିଙ୍ଗରାଜ ମନ୍ଦିର ତ ମୁଁ ତ ଭୁବନେଶ୍ୱର ବହୁତ ଯାଇଛି। କିନ୍ତୁ କ ସେ ମନ୍ଦିର ଆଡେ ଯାଇନି ତ ଆପଣ ଯଦି କହୁଛନ୍ତି ମୁଁ ଏଥରକ ଯେବେ ଯିବି ଭୁବନେଶ୍ଵର ତ ମୁଁ ଟିକେ ଦେଖିବି ଯେ ରବି ଟକିସ୍ ସେଠି ପ୍ରଥମ ଯିବି। ଲୋକେସନ ମାରିଦେବି ମୋବାଇଲରେ ରବି ଟକିସ୍‌ କତିକି ଯାଇ ଆପଣ ଯେମିତି କ ମୁଁ ଡାଇରେକ୍ଟ ଲିଙ୍ଗରାଜ ଯାଇ ମୁଁ ମାରିବି ମୋବାଇଲ ରେ ମାରିକ ଥରେ ଲିଙ୍ଗରାଜ ମନ୍ଦିର ବୁଲି ଆସିବି ଆପଣ ଯୋଉ କହୁଛନ୍ତି। ଆପଣ କିନ୍ତୁ କହିଲେ ଜାଗର ବେଳେ ଟିକେ ଭଲ। ତ ଜାଗର ବେଳେ ମୁଁ ଦେଖିଆ ଚେଷ୍ଟା ମୁଁ ମୋ ଆଡୁ ଚେଷ୍ଟା କରିବି ଯେ ଜାଗର ବେଳେ କେମିତି ଟିକେ ଯାଇକି ଟିକେ ବୁଲି ଆସିବି ସେଠି ଲିଙ୍ଗରାଜ ମନ୍ଦିରରେ। ତ ଏମିତି କଟେ ନାଇଁ କି, ଆପଣ ସେଠି କଣ ଖାଇବା ପିଇବା ଦିଅନ୍ତି ଲିଙ୍ଗରାଜ ମନ୍ଦିରରେ?
ନା ନା ସେଠି ଖାଇବା ତ ଦବା ସମ୍ଭବ ନଥାଏ ଯେ, ସେଠି ପ୍ରବଳରୁ ପ୍ରବଳ ଲୋକ ଥାଆନ୍ତି। ମାନେ ଦଶ ହଜାର କି ପନ୍ଦର ବହୁତ ଲୋକ ଥାଆନ୍ତି ବୁଝିପାରିଲେ।
ହୁଁ, ହୁଁ, ହୁଁ।
ମୁଁ ଯାହା ହଉ ଐତିହାସିକ ଆମ ଦୀପ ଉଠାଯାଏ ମାନେ ଉପରକୁ ଯେ ନେଇକି ସେଟା ମାନେ ଦେଖି ସେଇଠି ଭଲ ଲାଗେ ଆମେ ବି ମତେ ଲାଗୁଛି ଆମେ -ଯେଉଁଠି -ଗୋଟେ ମନ୍ଦିର ହଉ ପାଖ ପାଖ ଯାଇ ବସିବା ମାନେ ଦଶଟା ଏଗାରଟା ବାରଟା ଯାଏଁ ଆମେ ସେଇ ଗୋଟେ ଜାଗାରେ ବସିକି ଦୀପ ଆଉ- ଆପଣ -କଣ କହୁଛନ୍ତି? ସହମତ।
ହଁ ଆପଣ ଯାହା କହିବେ ମୁଁ ଆପଣଙ୍କ କଥାରେ ସହମତ। ଦେଖନ୍ତୁ ଆପଣ କାହା ମୁଁ ଭାଙ୍ଗିକି କେବେ ପାରିବି। ଆପଣ କହିବେ ଯଦି ଆମେ ଆପଣ କହିଲେ ସନ୍ଧବେଳେ ଆପଣଦିହେ ସଳ ଯାଇ ବସିବାକୁ ତ ମୁଁ ଉପାସ ହେଇ ସକାଳୁ ବି ବସି ପାରିବି। କୋଉଚନ୍ତି ଆପଣ ଯାହା କହିବେ ମୁଁ ଆପଣଙ୍କ କଥାରେ ସହମତ। ବୁଝିପାରୁଛନ୍ତି ଆପଣ ଯଦି କହିବେ ତାହା ପୂର୍ବ ଦିନ ରାତିରୁ ଯାଇ ବସିବାକୁଥାତ ପୂର୍ବଦିନ ରାତିରୁ ଯାଇ ମୁଁ ବସିବି। ବୁଝଛନ୍ତି ଆପଣ ଯାହା କହେ ମୁଁ ସେଥିରେ ସହମତ ଅଛି କାହିଁକି ନା ମୋର ବି ଟିକେ ଦୀପ ଟା ଦେଖିବାର ଅଛି କଣ କେମିତି ଜାଗର ଟା ବନ୍ କରନ୍ତି ଲୋକମାନେ। ଦିବ ଉଠ ହୁଏ କଣ କେମିତି ହୁଏ ଆଉ ଆପଣ କଣ ଜାଗାରେ ଉପବାସ କରନ୍ତି କେବେ?
ଆପଣଙ୍କ
ହାଲୋ, ଆଜ୍ଞା।
ହଁ।
ମୁଁ କଇଲି ଆପଣ କଣ ଜାଗରରେ କେବେ ଉପବାସ କରନ୍ତି?
ହୁଁ ଏବେ କରିନାହିଁ ପ୍ରଥମଥର ପାଇଁ ଆଉ ଥର ଖ ଆ ଆଗତ ଆଗ ମୁଁ ତା ଦେହରେ ପ୍ରଚେଷ୍ଟା କରିବି କି ଯେ ମୋ ଉପବାସ ସମ୍ପୂର୍ଣ୍ଣ ରହିବା ପାଇଁ ଯାହା ଫଳରେ ମୋର ଗୋଟେ ଜୀବନର ଇଚ୍ଛା ପୂରଣ ହବ ଯାହା ଫଳରେ ମୁଁ ଜାଗତକୁ ସମ୍ପୂର୍ଣ୍ଣ ଭାବରେ ମନ ସହ ମନ ସମ୍ପୂର୍ଣ୍ଣ ମନ ସହକାରେ। ମୁଁ ପାଳନ କରିବି ଯାହା ଫଳରେ ମୋର ମାନସିକତା ମାନସିକତା ସ୍ଥିରତା ଆସିବ ତାରେ ମାନସିକ ମଧ୍ୟ ପୂରଣ ହବ। ଆପଣ ତ ନଅଟା ପାଖାପାଖି ହେଲାଣି କୁଆଡେ ଖାଇଆକୁ ଯିବେ କି?
ଆପଣ ଜେଉ ଆପଣ ଖାଲି ମାନସି ମାନସିକ ମାନସିକ କଣ ଦି ଚାରି ଥର ତିନି ଥର ଦଶଥର କହିଦେଲେ ମାନସିକ ବୁଝୁଛନ୍ତି ଥରେ ତ ମାନସିକ କହିଥିଲେ ବି ହେଇଯାଇଥାନ୍ତା ଆପଣ ଦଶଥର ସେଇ ମାନସିକ ମାନସିକ। ମୋର ସମୟ ହେଇଗଲାଣି ମୁଁ ରଖୁଛି ମୁଁ ଯାଉଛି ଖାଇବି ବୁଝ
ଆଜ।